ଅଁ।
ନେଟ୍ ସ୍ଲୋ ଥିଲା ନା।
ଓହୋ।
ହୁଁ ଅହ। କ- କଣ୍ -କଣ- କଣ୍ କରୁଚ?
କିଛି ନାହିଁ ମୁଁ କ୍ୟାଟ୍ ସହ ଖେଳୁଥିଲି ଆଉ।
କ୍ୟାଟ୍ ସହ କ୍ୟାଟ୍ ର ଦେହ ଭଲ ଅଛି ନା?
ହଁ ଏବେ ଟିକେ ଟିକେ ଭଲ ଅଛି।
ଏବେ ଟିକେ ଟିକେ ଭଲ ଅଛି କଣ ହେଇଥିଲା କି?
ହଁ ତାକୁ ଟିକେ ଜର ହେଇ ଯାଇଥିଲା।
ଅ ହ।
ହୁଁ।
ଆଉ କୁହ ଡିନର ଷ୍ଟାର୍ଟ ହେଇଗଲାଣି।
ଡିିନରମ୍ ଏବେ ନୁହେଁ ଏମେ ହେଲା ବଳକୁ ଏଗାର୍ ଟା।
ଏଗାର୍ ଟା।
ହଁ।
ଏତେ ରାତି?
ହଁ ପରା।
ଆଚ୍ଛା ଶୋଇ ପଡିଥିବେ ଆଉ। ଶୋଇକି ଏଗାରଟାରୁ ଉଠିବେ ରୋଷେଇ କରିବେ ଆଉ।
ହଁ ସେଇ ଭଳିଆ ଆଉ।
ଉଁ ହୁଁ।
ହଁ ଆଉ ତମର ଡିନର୍ ସଇଲାଣି?
ନା ମୁଁ ଏନା ବାହାରେ ଅଛି ଘରକୁ ଗଲେ ମାଛ ତରକାରି କୁ ଭାତ ଖାଇବି ଆଉ କଣ।
ଓହୋ ବାହାରକୁ କାଇଁ ଆସିଥିଲ?
ଏଇ ମେଡିସିନ୍ ନବା ପାଇଁ। ହଁ ନା ନେଲିନି ସେ ମେଡିସିନ୍ କାଲି ସାତଟାରେ ଆସିବ। ତ ମୁଁ ଆଠ୍ ଟା ବଳକୁ ଆସି ନେବି ଆଉ।
ହୁଁ ହୁଁ।
ହୁଁ।
ଆଚ୍ଛା ଆଉ ସବୁ ଘରେ ଭଲ ଅଛନ୍ତି ଆଣ୍ଟି ଅଙ୍କଲ୍?
ହଁ ଭଲ ଅଛନ୍ତି। ତ ସବୁ ସମସ୍ତିଙ୍କ କାମରେ ବିଜି ଅଛନ୍ତି।
ହଁ। ଆଉ ସବୁ କଣ?
ଆଉ ସବୁ ଭଲ। ତମ ଖବର କୁହ। ତମ ଫ୍ୟାମିଲିରେ କଣ ଦେହ
ହଁ ବ ମାମା ତ ଭଲ ଅଛନ୍ତି। କି ମୁଁ ବି ଭଲ ଆଉ। ଆମର ତ ତିନି ଜଣ ଆଉ କିଏ ତ ନାହାନ୍ତି ଆଉ।
ହୁଁ ହୁଁ।
ହଁ।
ହୁଁ ହୁଁ ଆଉ କଣ ତମ କ୍ୟାଟ୍ ର କଣ
ଯିବ ଟି।
ହଁ କାଲି ଇଣ୍ଟନସିପ୍ ଯିବି। କୁଆଡେ ଯିବି କିନ୍ତୁ ଜଣା ନାହିଁ।
ହୁଁ ହୁଁ ତମକୁ କହୁ ନାହାନ୍ତି କି?
ନା କହିବେ ଆଉ ଟିକେ ରାତି ହଉ। କି କାଲି ସକାଳୁ ଜଣା ପଡିବ।
ଓହୋ ତାହେଲେ କେତେ ଜଣ ଇଣ୍ଟର୍ନସିପ ଯାଉଛ? ତମେ ଦୁଇ ନା ଆଉ କିଏ ଯିବ ବି?
ନା ଆମେ ଦୁଇ ତ ଯିବାର ପ୍ଲାନ ସବୁବେଳେ। ଆଉ ଯଦି ଆଉ ଦି ଜଣ ଆସିବେ ତ ଆମେ ମନା କରିବୁନି ଆଉ।
ଉଁ ହୁଁ।
ଉଁ ହୁଁ।
ଓହୋ।
ଆଉ କୁହ।
ଆସ୍
କଣ ଖାଇବାରେ ତମକୁ ପସନ୍ଦ?
ମତେ ରୋଲ, ଚାଉମିିନ ବେଶୀ ଫାଷ୍ଟ ଫୁଡ ଉପରେ ହିଁ ପସନ୍ଦ।
ହୁଁ ବାହାରେ ଜିନିଷ ଖାଲି। ମ ମତେ ଘର ଜିନିଷ ଭଲ ଲାଗେ ଆଉ।
ହୁଁ ହୁଁ ତମେ ତାହେଲେ ଦେଶୀ ଆଉ।
ହଁ ଫୁଲ ଦେଶୀ।
ହୁଁ।
ଫାଷ୍ଟ ଫୁଡରେ କଣ ଭଲ ଲାଗେ?
ଫାଷ୍ଟ ଫୁଡରେ ଯେମିତି କିି ଉଁ ମୋର ଏଗ ଚାଓମିିନ, ଏଗ ରୋଲ। ନହେଲେ ବେଶୀ ଫେବରେଟ ମୋର ଚିକେନ ପକୋଡା।
ଆଚ୍ଛା ଚିକେନ ପକୋଡା। ହଁ ସେଇ ବାହାର ଜିନିଷରେ ସେଇ ଚିକେନ ପକଡା ହେଇ ଯାହା ଟିକେ ଭଲ ଲାଗେ ଆଉ ବେଶୀ କିଛି ବି ଭଲ ଲାଗେନି।
ହଁ ଚିକେନ ପଡା ଟା ବି ସବୁଠି ବି ସମାନ କରନ୍ତିନି କୋଉଠି ବି ବେଶୀ କିନା ଭଲ ବି କରନ୍ତିନି
ଆଚ୍ଛା ତମ ସେପଟେ ତାହେଲେ ଭଲ କରନ୍ତି।
ହଁ ଆମର ଏପଟେ ଟିକେ ଭଲ କରୁଛନ୍ତି ବଟ୍ ଅ ପ୍ରାଇଶୁ ଯେତିକି ନଉଛନ୍ତି ତାଠୁ କମ ଦେଇ ଦଉଛନ୍ତି।
ଆଚ୍ଛା ଆମର ଏଠି ତ ଜଣେ ବହୁତ ଭଲ କରୁଥିଲା ବଟ ତାଙ୍କ କଣ? ଆଉ ନାହିଁ ସେ ଦୋକାନ ଭାଙ୍ଗିଗଲାଣି।
ହୁଁ ସେ ତ ଆଉ କୋଉଠି ବି କରିଥିବେ ପଚାର।
ହଁ ହୁଁ କେଜାଣି କୋଉଠି କରିଛନ୍ତି। ଜଣା ନାହିଁ କିଛି।
ହଁ ହଁ। ଆଉ
ଆଉ କୁହ କଣ ଖବର ତମ ପ୍ଲାନ୍? ଟ୍ରିପ୍ ଫେଷ୍ଟିଭାଲ କୁଆଡେ ଯିବ?
ଫେଷ୍ଟିଭାଲ ତ ଏବେ ଆସୁଛି ଏବେ ତ ଜଷ୍ଟ ଗୋଟେ ଗଲା ରଜ ଜାଣିଥିବ। ରଜରେ ତ ଝିଅ ମାନଙ୍କର ସବୁଠୁ ବଡ ପର୍ବ। ତ ସେଇଟା ଏବେ ଜଷ୍ଟ ତ ମୁଁ ଗାଁ କୁ ଯାଇଥିଲି ମୋର ସେଲିବ୍ରେସନ କରିକି ଆସିଲି ମୋ ଗାଁ ଲୋକଙ୍କ ସହିତ।
ଆଚ୍ଛା।
ଆଚ୍ଛା ତାପରେ ଏବେ ତ ଆସୁଛି ସ୍ଥାନ ପୂର୍ଣ୍ଣିମା ର ରଥ ଯାତ୍ରା ସୁନାବେଶ୍। ଏଇ ଟାଇମ ର ପ୍ଲାନ୍ ଅଛି ଟିକେ ପୁରୀ ଯିବା ପାଇଁ। ଦେଖାଯାଉ ଭଗବାନଙ୍କ ଡାକରା ଅଛି ଯଦି ଯିବା ନହେଲେ ନାହିଁ ଆଉ ଆଉ ଆସୁ ତାପରେ ଦଶହରା ଦଶହରାରେ ସେମିତି ବୁଲିଆ ଟ୍ରିପ୍ ପ୍ଲାନ୍ ଅଛି ଏଇଠିରୁ ଭୁବନେଶ୍ଵରରୁ ପ୍ଲାନ୍ ନାହିଁ ଅଁ ଦେଖାଯାଉ ସିଏ ବି ଗୋ ଗୋଟେ ଭଗବାନଙ୍କ ପାଖକୁ ଯିବାର ଅଛି ସେ ବି ଦେଖାଯାଉ ଡାକୁଛନ୍ତି ନା ନାହିଁ ହେ
ହୁଁ ହୁଁ।
ହଁ।
ହଁ ତ ସେ ବାହାରକୁ ଗଲା ତ ଖାଲି ବାହାରେ ଖାଇବା ପିଇବା ନା ସେଠି ଘର ଖାଇବା କଣ ଅଛି?
ହଁ।
ବାହାର ଖାଇବା ପିଅ।
ହୁଁ ତୁ କଣ କରୁଛୁ ଆଉ କହ।
ହୁଁ ନା କିଛି କରିନି ଜଷ୍ଟ ଚାଲୁଛି।
ହଁ ଦେହ ପାଇଁ ଚାଲିବାଟା ବି ଭଲ। ମର୍ଣ୍ଣିିଂ ୱାର୍କ କରୁଛୁ ନା ନାଇଁ।
ହଁ ବେଳେ ବେଳେ ଯେତେବେଳେ ଇଛା ହବ।
ହଁ ଦେହ ଫିଟ ଆଣ୍ଡ ଫାଇନ୍ ରହିଲେ ଭଲ ସବୁବେଳେ ମୋଟା ହେଲେ ଭଲ ନୁହଁ।
ନା ଭଲ ନୁହଁ କେତେ ଲୋକ କେ ନ୍ତୁ ଉଠନ୍ତି ସାଢେ ଆଠଟରେ ଶୁଅନ୍ତି ଗଧ ଭଳିଆ।
ଆଛା।
ହଁ ଦେହ ପାଆ କିଛି ଦେଖନ୍ତନି ଶୋଇ ପଡନ୍ତି।
ଓହୋ ଆପଣ ଉଠନ୍ତି ବୋଧେ ସେଇ ଟାଇମ ରେ, ଆପଣ କଣ କହିଲେ?
ଆ ନା ମୁଁ ଉଠେ, ସବୁବେଳେ ଛଅଟା ସାଢେ ଛଅଟା।
ଅହ। କାହିଁ ତୁ କଣ ଘରେ ପୂଜା ପୂଜି କରୁଛନ୍ତି ବୋଧେ?
ହଁ ମୋରି ରୁମ ରେ ପୂଜା କରନ୍ତି ତ। ତ ସୋଇ ହୁଏନି ଆଉ।
ଓହୋ ଆପଣ ତାହେଲେ ଠାକୁରଙ୍କୁ ଧରି ରହୁଛନ୍ତି।
ଆଜ୍ଞା ଆମେ ସା ଠାକୁରଙ୍କ ପୁରା କ୍ଲୋଜ ରୁହେ। ଠାକୁର ମୋ ସହିତ ଶୁଅନ୍ତି।
ୱାଓ ମୁଁ ବି ବୋହୁତ ଠାକୁର ପ୍ରେମୀ ମତେ ବୋହୁତ ଭଲ ଲାଗନ୍ତି ଠାକୁର।
ଆଚ୍ଛା ଆପଣ ତାହେଲେ ଠା-ଠାକୁରଙ୍କ ପାଖରେ ଶୁଅନ୍ତି।
କୋଉ ଠାକୁର ପାଖରେ ଶୁଅନ୍ତି ଆପଣ? ହାଲୋ।
ନାଇଁ ସେମିତି କିଛି ନାଇଁ‌ ଆ
ଆଉ ଏଇନା କହିଲେ ଠାକୁର ବୋହୁତ ଭକ୍ତ ତ ଠାକୁର ପାଖରେ ଥିବେ। ନା ଠାକୁର ପାଖରେ ନାହାନ୍ତି।
ମାନେ ଆତ୍ମାରେ ଠାକୁରଙ୍କୁ ମୁଁ ସବୁବେଳେ ପ୍ରେ କରେ। ସେଥିପାଇଁ ମତେ ଲାଗେ ଠାକୁର ସମ ସବୁବେଳେ ସବୁଆଡେ ଅଛନ୍ତି ସେ।
ଆଉ ହୋ ତ ମତେ ଲାଗିଲା। ଓହୋ ଦୁରୁ ଜୁହାର ତାହେଲେ କଥା କୋହୁଚନ୍ତି ଆଉ।
ହଁ ସେଇ ଟାଇପର ଆଉ। ଆଉ ତମ ଟ୍ରିପ ପ୍ଲାନ କଣ ସବୁ ଅଛି।
ଟ୍ରିପ ନା ର ଜିନିଷ ନାହିଁ ମୋ ଲାଇଫିରେ ବୋଧେ ଏବେ, ଏବେ ପାଇଁ ତ ଖାଲି ପଢ ଏକ୍ଜାମ ଦିଅ ପାସ୍ କର କୋଉଠି ଜବ୍ କର ଏଇଆ ଚାଲିବ ଜବ୍। ଷ୍ଟେବଲ ପରେ ଯାଇକି ମୁଁ ଟ୍ରିପ୍ ନିଯେ ବାଛିବି। ଆମ ଘରେ ଏତେ ଟ୍ରିପ ଦିନା ନା ତ ଜବ୍ ପରେ ମୁଁ ନିଜେ ହି କରିବାକୁ ଚାହୁଁଚି।
ହୁଁ ଭଲ। ଆଉ ତୁ ଆଗକୁ ବଢିବାକୁ କେମିତି ତମେ ପ୍ଲାନ୍ କରୁଚ।
ଆଗୁକୁ ବଢିବା ପାଇଁ ଏବେ ତ ମୋର ଡିପ୍ଲମା ଚାଲିଚି, ଆଉ ଗୋଟେ ବର୍ଷ ରହିଲା। ତ ଡିପ୍ଲମା ଚାଲିବା ଭିତରେ ଯାହା ସବୁ ଗମେଣ୍ଟ ଜବ୍ ଆସୁଚି ସବୁଥିରେ ପକେଇଚି। ଏବେ ବି ରେଲୱେ ରେ କେତେଟା ଆସିଥିଲା ପକେଇ ସାରିଚି, ତା ଏକ୍ଜାମ ଯେବେ ଆସିବ ଦେବି। ଆଉ ସେଟା ସରିଲା ପରେ ବିଟେକ୍ କରିବି ଡିଷ୍ଟାନ୍ସ ରେ। ତା ସହିତ କୋଉଠି ଯଦି ଗମେଣ୍ଟ ଜବ୍ ବାଜି ନଥିବ ତାହେଲେ କୋଉ ପ୍ରାଇଭେଟ୍ ରେ ଚିହ୍ନା ଦେଖିକି କରିଦେବି। ଏଠି କାମ ଆଉ ବିଟେକ୍ ଚାଲିଥିବ ଆଉ ତା ସହିତ ଗମେଣ୍ଟ ପାଇଁ ବି ପ୍ରିପେୟାର ହୋଉଥିବି।
ହୁଁ।
ଏଇଆ ପ୍ଲାନ୍ ଆଉ ଆଜ୍ଞା। ଆପଣଙ୍କ କଣ ପ୍ଲାନ୍?
ମୋର ବି ସେଇ ଟାଇପର ପ୍ଲାନ୍ ଅଛି ଡିପ୍ଲମା ପରେ ବିଟେକ୍। ବିଟେକ୍ ପରେ ବିଟେକ୍ ମୁଁ ଡିଷ୍ଟାନ୍ସ ହିଁ କରିବି ଭାବିଚି।
ହୁଁ।
ଦେଖା ଯାଉ କଣ ହୋଉଛି ଆଉ।
ହୁଁ ହୁଁ।
ଯାହା କରିବା ତ ଜବ୍ ହିଁ କରିବାର ଅଛି ସେଇଟା ତ ଏବେର ନିହାତି ଦରକାର।
ହୁଁ।
ହୁଁ ଆପଣ ତ ଭାଇ ଅଛି। ଆପଣଙ୍କର ସୁବିଧା ହେଇଯିବ।
ହଁ ମୋ ଭାଇ ତ ଅଛନ୍ତି ଜିନ୍ଦଲରେ ତ ଗୋଟେ ଆଡୁଆ ସୁବିଧା।
ଭଲ ଆଉ।
ହୁଁ।
ଆଚ୍ଛା।
ଦେଖିବା ଯିବା ଭଲ ଅଫର ଦବ ସିଆଡେ ଯିବା ଟାଟା ବି ଅଛନ୍ତି ମାମୁଁ। ସିଏ ଯଦି ଭଲ ଅଫର ଦେବେ ସେଠିକି ଯିବି ନହେନ ଇଏ ଯଦି ଭଲ ଅଫର ଦେବେ ଏଠିକ ଯିବି। ଯୋଉଟା ଅତି ଭଲ ହବ।
ହଁ ହଁ। ଆଉ ସବୁ କୁହ।
ଆଉ ଏତ ଖାଇବା ପିଆ ଆମର ତ ଡିିନର୍ସ। ଯାଇ କରିବି ଘରେ ଆଉ।
ହୁଁ ହୁଁ ତମ ଡିନର ଟାଇମ ହେଇଗଲାଣି ତାହାଲେ।
ଡିନର ଟାଇମ ହଁ ସଢ଼ ନଟା ହେଇ ବାଜିଲାଣି।
ତମ ପାପା ମାମା ସବୁ କଣ କରନ୍ତି?
ଆଜ୍ଞା?
ଆପା ମାମା ସବୁ କଣ କରନ୍ତି?
ବାପା ଆମର ଗାଡି ଚଲାନ୍ତି। ଟ୍ରାନ୍ସପୋର୍ଟ ତାଙ୍କର ଗାଡି ଆଉ ଭାଇ ତ ସେ ଜିନ୍ଦଲେ ରେ ଆଉ ମାମା ଆମର ହାଉସ ୱାଇଫ।
ଆଛା
ହୁଁ
ସେଥିପାଇଁ ଆପଣ ବେଟର ବନେଇବାକୁ ଚାହୁଁଛନ୍ତି ଆଉ।
ଆଜ୍ଞା ଟିକେ ଗମେଣ୍ଟ ଫମେଣ୍ଟ ଜବ କାର ନାହିଁ ତ ଗମେଣ୍ଟ ପ୍ରିପେୟାର ହଉଛି ଆଉ ଚାଲିଛି ଆଉ ଏପଟେ ଷ୍ଟାଡି ସାଇଟ ରେ।
ହୁଁ ଭଲ ହଉ ଆଉ ହଉ ଆମେ ଆଉ ଟିକେ ଉପରେ କଥା ହବା ଆଉ।
ହଁ ଠିକ ଅଛି।